ଜୟ ଜଗନ୍ନାଥ ଆଜ୍ଞା ନା ଯ
ଜୟ ଜଗନ୍ନାଥ
ଆଜ୍ଞା କୋଉଠୁ କହୁଛନ୍ତି। ଆଜ୍ଞା ହ୍ୟାଲୋ। ଆଁ ହା ଆ ଆରେ ପୁରୀରୁ। ଆ ଏବେ ଏପଟ ତ ଏବେ ସନ୍ଧ୍ୟା ଦିଆ ହଉଛି। ଚି ସାଉଣ୍ଡ ଟିକେ ହଉଛି।
ଆଜ୍ଞା ଆଜ୍ଞା।
। ନସୋଇବା ଟେ ଇଏ ହେଇଯିବ। ଆଉ ଏବେ ଆପଣ କଣ କରୁଛନ୍ତି?
ଆଜ୍ଞା ମୁଁ ଏବେ ଖାଉଥିଲି ଟିକେ ପିଠା।
ହ ପିଠା।
ଆଜ୍ଞା ଆରିସା ପଠା ଜାଣିଛନ୍ତି।
ଆଜ୍ଞା ଆ ପୁରୀରେ ଅଛୁ ଆରସା ପିଠା ଜାନନଥିବୁ।
ଆଜ୍ଞା ତ ସେ ଆରିସା ପିଠା ଏବେ ଖାଉଛି ମୁଁ।
ହ ହ ସେ ଘରେ ତିଆରି କରିଥିଲେ।
ଆଜ୍ଞା ଆଜ୍ଞା ଏତି କଣ ବ ଜାଣିଛନ୍ତି ନ ଜାଣିନାହାନ୍ତି।
ହଁ ମୁଁ ଜାଣିଛି କେମିତି ଗୁଡରେ ତ ଚିହ ଦିଟା ଅଛି ନା ଗୋଟେ ଗୁଡରେ ଆଉ ଗୋଟେ ଚିନିରେ କୋଉଥିରେ କରିଥିଲେ?
ନାଇଁ ଗୋଡରେ।
ଆ ହ। ବନୁଆନି କେମିତି ତ ଜାଣିନି ଯେତିକି ବନୁ କେମିତି ଜାଣିନି କିନ୍ତୁ ଦେଖିଛି ଏ ଗୁଡ, ଚିନି ଆଉ ତେଲ ଆଉ କଣ? ଆ ଏତିକି ତ ୟୁଜ୍ କରିଛନ୍ତି ଆଉ କଣ ଆଜ୍ଞା କୁହନ୍ତୁ?
ଚାଉଳ ଜାଣିଛନ୍ତି ଅରୁଆ ଚାଉଳ।
ହଁ ହଁ।
ଆଜ୍ଞା ଅରୁଆ ଚାଉଳକୁ ପ୍ରଥମେ କଣ କରିବ ନା ଧୋଇଦେବେ ଧୋଇକି ଭେଦେଇଦେବେ।
ହଁ।
ତାପରେ ତାକୁ କଣ କରିବେ ନା ଉଁ ବାଟି ଦେବେ ନହେଲେ ଗ୍ରାଇଣ୍ଡର ସାହାଯ୍ୟରେ ଗୁଣ୍ଡ କରିକି ଚୁନା କରିଦେବେ। ଆଜ୍ଞା ତ ଯେହେତୁ ଚୁନା କରିବେ ତାକୁ ଟିକେ ଶୁଖେଇ ଦେବେ ଯେମିତି ଚୁନା ଟା ମାନେ କଣ କହନା ମାନେ ଝୁଝୁରା ଟାଇପ ହବ ଆଜ୍ଞା ଆଜ୍ଞା। ତାପରେ କଣ କରିବ ନା ସେ ଚୁନା କୁ କଡେଇରେ ମାନେ କଡେଇ ନହେଲେ ଗୋଟେ ବଡ ଜାଗାରେ ଡି ।
ହଁ ହଁ।
ଆଜ୍ଞା ସେଥିରେ ବସେଇକି ତେଲ ପକେଇକି ସେଇ ଯୋଉ ଇଏ କ ପକେଇବେ ଚୁନା କୁ। ଆଜ୍ଞା ଓକେ। ତାପରେ ସେଇଟି ମାନେ ଯେତିକି ତା ମାନେ ପକେଇବେ ତାର ପାଣି ବି ପକେଇ ପକେଇ ଚାଲିବେ। ଆଜ୍ଞା ତାପରେ ସେଇଠି ଗୁଡକୁ ବି ପକେଇଦେବେ।
ସେଇ ଗୋଟେ ଡିଶ ରେ। ଗୋଟେ ଡିଶ ରେ ପାଣି ଗୁଡ ଆଉ
ଆଜ୍ଞା ପ୍ରଥମେ ପାଣିିକି ପକେଇବେ। ତାପରେ ମାନେ ଗୋଟେ ଜାଗାରେ ସେ ଯୋଉ ଚୁନା
ହୁଁ।
ଚୁନା କୁ ଅଳ୍ପ ଅଳ୍ପ କରି ପକେଇବେ ସିଏ ଗୋଟେ ମାନେ ମାନେ ଗୋଟେ ମାନେ ଗୋଟେ କଣ କେମିତିଆ ଟାଇପ ର ମାନେ ଗୋଟେ ଆଣ ଟାଇପର ରହି ଯିବନି କି? ଆଜ୍ଞା ଆଜ୍ଞା।
କୋଉ କୋଉଥିରେ କଡ଼େଇ କଡେଇରେ କରିବେ ନା ଡିଶ ରେ।
ଆଜ୍ଞା ବଡ ଜାଗା ଯେତିକି ଆପଣ ଯୋଉ ପରିମାଣରେ କରିିବେ।
ଅ ହଁ ଯେତେ କରିପାରିବି।
ଆଜ୍ଞା ଆଜ୍ଞା ତ ସେଇ କରିବେ ତାପରେ ସେ ଯେତେବେଳେ ଟିକେ ଆଣ ହେଇଯିବ ତାପରେ ସେଥିରେ ଗୋଡକୁ ପକେଇଦେବେ। ପକେଇ ଦେଇକି ତାକୁ ପୁଣି ଘାଣ୍ଟିବେ ଘାଣ୍ଟିବେ ମାନେ ମାନେ ପୁରା ମିଶିଲା ସାରି ତାକୁ ଘାଣ୍ଟି
ଆରେ ହଁ ହଁ ହଁ ଅରୁଆ ଚାଉଳ ବି ମିଶେଇବେ। ହଁ ସେ ମାନେ ଅରୁଆ ଚାଉଳ ଗୁଣ୍ଡ କରନ୍ତି ଚୁନା।
ଆଜ୍ଞା ତାପରେ ହେଲା ତାକୁ କରେ ତାପରେ ତାକୁ ଗୋଟେ ତେଲ ଜରିରେ ତେଲ ଜରି ନହେଲେ ନହେଲେ ଖାଲି ଜରିରେ ତେଲ ହାତ ହେବେ ସୋରି ଏ ଯୋଉ ରିଫାଇନ ତେଲ ମାନେ ଯେମିତି ଫିରଡ଼ମ ନହେଲେ ଫର୍ଚୁନ୍ ଆଜ୍ଞା ତ ସେଇ ଯୋଉ ତ ଜରିରେ ହେଇକି ତାକୁ ଗୋଲ ଗୋଲ କରିକି ସେଠି ମାନେ ଥୋଇଦେବେ ମାନେ ଥାପିଦେବେ।
ହଁ କୋଉଠି ଆଛ ଏବେ?
ମାନେ ଯେମିତି ଜରି ଉପରେ ନହେଲେ କୋଉ ଯଦି ଆପଣ ଜାଗା ରଖିଥିବେ ଥାଳି ଉପରେ।
ଆ ହଁ ହ। ବୁଝିଗଲି ତାପରେ। ଆଜ୍ଞା ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଆଜ୍ଞା ଶୁବୁଛି?
ସୋରିଷ ତେଲ ପକେ
ଇ ହ୍ୟାଲୋ ସୋରିଷ ତେଲ ପକେଇଲା ପରେ
ହୁଁ
ଆଜ୍ଞା ସୁବୁଛି?
ଆଜ୍ଞା ଆ କୁହନ୍ତୁ ସୋରିଷ ତେଲ ପକେଇଲା ପରେ।
ସୋରିଷ ତେଲ ନାହିଁ ଆଜ୍ଞା ରିଫାଇନ୍ ତେଲ।
ଆ ହଁ।
ତାପରେ ସେ ଯୋଉ ଯୋଉ ରଖିଥିବେ ଯୋଉ ପିଠାକୁ
ହୁଁ।
ତାପରେ ସେ ପିଠାକୁ ସେଠି ପକେଇକି ଛାଣିଦେବେ। ନାଲି ନାଲି ହେଲା ପର୍ଯ୍ୟନ୍ତ ଛାଣିବେ ଛାଣିକି ରଖିଦେବେ ଗୋଟେ ଜାଗାରେ। ଆରେ ହଁ।
ହଁ କୋଉଠି ରଖିବେ?
ଆଜ୍ଞା ଜାଗା ଯେମିତି ଛାଣିକି ଯୋଉଠି ରଖିବେନି ନା ଯେମିତି ତେଲ ନିଗିଡିବ। ନହେଲେ ଗୋଟେ ପେପର ପକେଇଦେବେ। ଆପଣଙ୍କ ଘରେ କିଛି ଜାଗା ନାହିଁ ତ ନା କିଛି ନାହିଁ?
ହଁ ଅଛି ବହୁତ ଜିନିଷ ଅଛି ବେଲା, ତାଟିଆ, କଡ଼େଇ ମାଣ୍ଡିଆ।
ଟୋକାଟା ତ ପିଠା କରିବେ ଆପଣ ବେଲାରେ ତାଟିଆରେ ରଖିବେ ସେଇଟା ଧରିବ।
ଅ ହଁ ମାନେ କୋଉଥିରେ ରଖିବେ?
ଆଜ୍ଞା ଆପଣ ଯଦି ପିଠା କରିବେ ତ ବଡ ଜାଗାରେ ଗୋଟେ ରଖିବେ ନାଁ।
ଓହଁ ହଁ ଭଲ ଜାଗା।
ଆଜ୍ଞା।
ହଁ ଆ ଆପଣ ରୋଷେଇ ଫୋଷେଇ କରନ୍ତି?
ହଁ ଆଜ୍ଞା ବେଳେ ବେଳେ କରେ ସେମିତି କିଛି।
ଆଉଁ ଘରେବୋଧେ ଘରେ ନାଁ ବାହାରେ କଣ କର?
ଆଜ୍ଞା ବାହାରେ ରହିଲେ ମେସ ରହୁଥିଲି କରୁଥିଲେ। ଏବେ ଘରେ ତ ମା କରୁଛନ୍ତି।
ଓ ହଁ ଭୋଜି ଫୋଜିରେ କରୁଥିବ।
ଆଜ୍ଞା ଭୋଜି ଫୋଜିରେ କରେ ବାହାରେ ବି ଯେତେବେଳେ ରହୁଥିଲି।
ଆଉ କଣ ଚିକେନ ଫିକେନ ତିଆରି କରି ଆସେ? ଚିକେନ ଚିକେନ ବିରି ମିଶି ଆସେ। ବିରିୟାନୀ?
ଆଜ୍ଞା ଆଜ୍ଞା ଆଜ୍ଞା। ସବୁ ପ୍ରକାର ଖାଇବା ଆସେ।
ଆ-ଆ ଆଉଁ ମାଛ?
ଆଜ୍ଞା ମାଛ ବି ବନେଇ ଆସେ। ଚିଙ୍ଗୁଡି
ଆଁ ଆଜ୍ଞା ପୋହଳା କାଳିଆ ଚିଙ୍ଗୁଡି ଜାଣିଛନ୍ତି?
କଣ କହିଲେ?
ପୋହଳା କାଳିଆ ଚିଙ୍ଗୁଡି।
ନାଇଁ ନାଇଁ ମୁଁ ଜାନି। ମୁଁ ଖାଲି ଯେତିକି ସେ ଛୋଟ ଚିଙ୍ଗୁଡି ଜାଣିଛି। ଆଉ ନହେଲେ ବଡ ବଡ ଚିଙ୍ଗୁଡି ଯୋଉରା ସେଇରା ସବୁ ମାର୍କେଟ ରୁ ସବୁ ବଛା ହେଇକି ଆସେ।
ସେଇଟାକୁ କୁହନ୍ତି ପୋଳାକାଳୀଆ ଚିଙ୍ଗୁଡି।
ନାଇଁ ଆଜ୍ଞା ନାଁ ତ ଜାଣିନି। ସେଇଟା ମାର୍କେଟ ରୁ ଆଣ ଯେତେବେଳେ ସାଙ୍ଗ ପିଲା ସବୁ ତା ସାରା ବାଛିକି ସେ ଆଣିବେ।
ହଁ ହଁ ତମେ ତାହାଲେ ଚିଙ୍ଗୁଡି ନାଁ ଜାଣିନ ଆଉ। ତମେ ଯାଅ ନା ବୁଧେ ମାର୍କେଟେ।
ମୁଁ ତ ଦୋକାନୀ କି କହିବି ଚିଙ୍ଗୁଡି ଦିଅନ୍ତୁ। ଆଉ ମୁଁ ତାଙ୍କୁ ପଚାରିବି ପୋହଳା କାଳିଆ ଚିଙ୍ଗୁଡି ନାଁ
ଆଉଁ ତମ ବଜାର ଟା କୋଉଁଠି? ତମ ବଜାର ତମ ବଜାର ଟା।
ଯାଜପୁର ର ବଜାର ଯାଜପୁର ମାର୍କେଟ।
ଓଁ ହୋ ମାର୍କେଟରେ ତାନେ ତାହେଲେ ତମେ ଚିଙ୍ଗୁଡି ଆଣୁଥିବ। ଛୋଟଲାଗିବ ମାନେ ଯୋଉଁ ଚିଙ୍ଗୁଡି ଖାଇବ ନାଁ ସେ ଚିଙ୍ଗୁଡି ମାନଙ୍କର ଅଛି ନାଁ।
ଆଜ୍ଞା ଚିଙ୍ଗୁଡି ମାନଙ୍କ ନାହିଁ। ଚିଙ୍ଗୁଡି ସାଇଜ୍ ଅନୁସାରେ ସେଠି ସବୁ ସାଇଜ ହେକି ଥିବ। ଆପଣ କହିବେ ଏଇ ଚିଙ୍ଗୁଡି ଟା ନେବେ।
କହିବେ ଛୋଟ ଖାଇବୁ ସେମିତି ଅଛି ନାଁ ଆଉ।
ଆଜ୍ଞା ଆଉ ତ ସେଠି ଆପଣଙ୍କୁ କିଏ କହିବେ କି ପୋହଳାକାଳିଆ ଚିଙ୍ଗୁଡି। ନହେଲେ ସେଠି ଆପଣ ଯିବେ କହିବେ ଏଇ ମାଛ ଦିଅନ୍ତୁ। ନହେଲେ ଏଇ ଚିଙ୍ଗୁଡିି ଦିଅନ୍ତୁ। ନହଲେ
ନାଁ ନାଁ ମାନେ ଅ ଲୋକ ଅଛନ୍ତି ନା ସେଟା ଖାଇବା ପାଇଁ ସେଇ ଚିଙ୍ଗୁଡିଡା। ସେଇଥିପାଇଁ ପଚାରିବୁ ଅଛନ୍ତି ଗୋଟେ ଗୋଟେ ଲୋକ ସେଇ ବଡ ଚିଙ୍ଗୁଡିର ପୋହଳା କାଳିଆ ସିଙ୍ଗୁଡି କୁହନ୍ତି ତ।
ଆଜ୍ଞା ତ ମୁଁ ସେଇଟା ଜାଣିନି। ମୁଁ କୁହାଯାଇକି ଯେତେବେଳେ ମୁଁ ଯାଏ ନହଲେ ସାଙ୍ଗଙ୍କ ସ ଯାଅ।
ମିଛ ଜାଣିଛ।
ହଁ ଜାଣିଛି।
ଇସି ତମେ ପା ଯୋଉଁ ମାଛ ମାନେ ନାଁ ମାଛ ମାନଙ୍କର ନାଁ ଜାଣିଛ। ମାଛ ଦେଖି ଦେଖିକି କହିପାରିବ କେମିତି କୁହନ୍ତି ଏରୋହି ମାଛ ଇଏ ମାଛ ଟା ଜାଣିଛ।
ସେମିତି ତ ଜାଣିନି। ମୁଁ ଶୁଣିଛି ରୋହି ମାଛ ଏଁ କଣ ତ ଇଲିଶି ମାଛ ଶୁଣିଛି। ନାଁ ମିର ମାଛ ଶୁଣିଛି।
କେତେ ପ୍ରକାର ମାଛ ନାଁ ଜାଣିଛ।
ଖାଁ। ରୋହି ମୀର। ଭାକୁର ତାପରେ ଗଡିଶ ଶୁଣିଛି। ଚେଙ୍ଗ ଶୁଣିଛି ଶେଉଳ ମାଗୁର। ଆଉ ଇଲିଶି ପୋହଳା ତୋଡି କଉ।
ବାଳିଆ।
ନାଇଁ ବାଳିଆ ଜାଣନି। ଆଉ ଗୋଟେ ବାଲିଖିଆ ନା କଣ କୁହ।
ମାଗୁର ଆ-ଆ-ଆ-ଆଉ କଉ।
ଆଜ୍ଞା କୋଉ ବା କହିଲି।
ଓ-ଓ-ଆଉ। ଆଉ ଏବେ ତ ତଳା ଭଳା ପକ୍କା ହଉଛି। ଆ
ଏଉ କରାଣ୍ଡି ଜଣ୍ଡିଆ ବି ସେଟା ବର୍ଷା ଦିନରେ ଯେତେବେଳେ ବିଲ ଚାଷ ହୁଏ। ସେରା
ଆ-ଆ-ଅ ଏବେ ଏବେ ତ ତଳା ପକ ପକା ହଉଛି ଯୋଉ ମେଘ ଆଇଲା ମେଘ ହଉଛିଉ। ତଳା ଭଳା ପକା ହଉଛି ଧାନ ଫାନ। ଯୋଉ ତୋଳା କରିବା ପାଇଁ। ଆଉ ଆପଣ ପକେଇଲେଣି ଆପଣଙ୍କର।
ଆଜ୍ଞା ଆଜ୍ଞା ଆମ ତଳା ପକା ହେଇଛି ଏବେ ହେଲାଣି। ବଡ ବଡ ହେଲାଣି। ମାସେ ଦେଢ ମାସ ହେଲା ପକେଇଲେଣି ନା।
ଅ ହଁ ତଳା ତଳ ପଡିିରୁ ରୁହି ବୋଧେ।
ଆହୁରି ଲାଗିବ ଦଶ ପନ୍ଦର ଦିନ ରହିବା ପାଇଁ। ଯେହେତୁ ଏବେ ପାଣି ହେଲା ଟିକ ଟିକେ ପାଣି ଅଛି ବିଲରେ।
ହଁଁ ଏବେ ଟିକେ ଭେଜିବାକୁ ଟାଇମ୍ ଲାଗିବ ବିଲ।
ଆଜା ବର୍ଷା ଯହେତୁ ଏବେ ଟିକେ ହେଇଛି। ଏଇ ସ୍ନାନ ପୁର୍ଣି ପରେ ତ ବର୍ଷା ହଉଛି ନା।
ହଁ ଆପଣ ଯାଆନ୍ତି ବିଲକୁ କାମ କରିବା ପାଇଁ?
ଆଜ୍ଞା ଆଜ୍ଞା ଯାଏ ମୁଁ ବେଳେ ବେଳେ ଯେହେତୁ ବାହରେ ରହୁଥିଲି ଏତେ ନାହିଁ। କିନ୍ତୁ ଯେତେବେଳେ କାମ ପଡେ ଟିକେ ଯେହେତୁ ଘରେ ବାପା ନାହାନ୍ତି ବାହାରେ ରହୁଛନ୍ତି।
ବାପା ଙ୍କ ବାପା ବାପା ବାହାରେ ରହୁଛନ୍ତି ନା?
ଆଜ୍ଞା ଆଜ୍ଞା।
ଆପଣ ଆପଣଙ୍କର ଭାଇ ଭଉଣୀ ଅଛନ୍ତି କେତେ କହୁଥିଲେ?
ଆଜ୍ଞା ଭାଇ ଜଣେ ଅଛି ଆଉ ମୁଁ ଦି ଜଣ।
ଭାଇ ଭାଇ ସାହାଯ୍ୟ କରୁଥିବେ?
ଆଜ୍ଞା ଭାଇ ଏବେ ପଢୁଛି ତ ତାକୁ କିଛି କହୁନାହିଁ ମୁଁ ଘର ଯେହେତୁ ଅଛି ମୁଁ ଘରେ ବସି ତ ଟିକେ ମୁଁ ପଳିବି ବୁଲିବା ପାଇଁ ନହେଲେ ଦେଖିବା ପାଇଁ ନହେଲେ ଗାଈ ଯଦି ବସିଥାନ୍ତି ଜଗେ ଟିକେ କେ ଗାଈଙ୍କୁ।
ଆଉ ଗାଈ ଗୋରୁ ଆପଣଙ୍କର ଅଛି?
ଆଜ୍ଞା?
ଗାଈ ଗୋରୁ ରଖିଛନ୍ତି?
ଆଜ୍ଞା ଆଜ୍ଞା ଗାଈ ଗୋଟେ ଅଛି ଛୁଆ ର ଗୋଟେ ଛୋଟ ବାଛୁରୀ ଅଛି।
ଆଉ କାଲି କାଲି ତ ରବିବାରେ। କାଲି ପୁଣି ଆଇଁଷହ କଣ ହବ ଆଉ। ଆପଣ ତ ରୋଷେଇ ଶିଖିଛନ୍ତି।
ଆଜ୍ଞା।
ବନେଇଦବେ ଚିଙ୍ଗୁଡି।
ନାଇଁ ନାଇଁ ଘରେ ମା ବନୁନ୍ତି ଘରେ ମୁଁ ବନୁନି। ବାହାରେ ଯେତେବେଳେ ରହିବି ଏକୁଟିଆ ଯଦି କୋଉଠି ବନେଇତେ ପଡିବ ବନେଇବି ନହେଲେ ହଁ ହଁ ଖୀର ପିଏ ମୁ ରାତିରେ।
ଏ ଗାଈ ଖିୀର ତ?
ଆଜ୍ଞା ଆଜ୍ଞା।
ପାକେଟ ପକେଟ କ୍ଷୀର ରା ଜମା ମାନେ ଏତେ ଭଲ ନୁହେଁ।
ହଉ ଆଜ୍ଞା ମୁଁ ରଖୁଛି ପରେ କେତେବେଳ ଫାଙ୍କା ହେଲେ କଲ୍ କରିବି।
ଆ ଆଜ୍ଞା ଧନ୍ୟବାଦ।
ଧନ୍ୟବାଦ।